ଓ ହ୍ୟାଲୋ।
ହଁ ହ୍ୟାଲୋ।
ହଁ ତମେ ଏବେ କଣ କରୁଥିଲ କି?
ଏଇ ରୋଷେଇ କରୁଛି ଆଉ।
ଓହୋ ଆଜି କଣ ରୋଷେଇ ହେଇଛି ତମର?
ଆମର ରୋଷେଇ ହେଇଛି ଆମ୍ବ ଖଟା, ଆଉ ଉ-ଉ ଶାଗ ଭଜା, ଶାଗ ଯୋଉ ଗୁଣ୍ଡ ଦେଇକି ଯୋଉ ଭାଜନ୍ତି। ବିରିଗୁଣ୍ଡ ଆଉ ସବୁ ଉ-ଉ-ଉ ବୋଇତାଳୁ, ସାରୁ ଏ ସବୁ ଚୁନ୍ ଚୁନ୍ କରିକି କାଟିକି, ବିରିକି ଭାଜିକି ଗୁଣ୍ଡ କରିକି ଆ-ଆ ତାକୁ ଆଗେ ପରିବା ଟାକୁ ପକେଇବେ। ବୁଝିଲେ କି?
ହଁ।
ଜାଣିଛ ନା ନାଇଁ?
ନାଁ ମୁଁ ତ ଜାଣିନି ମତେ ଟିକେ କହିଲ ଦେଖି ଆରମ୍ଭରୁ କଣ କେମିତି କର ସେଇ ଶାଗ ଗୁଣ୍ଡ ଦେଇକି ଭାଜ?
ଆରମ୍ଭରୁ ଭାଜିଲା ପୂର୍ବରୁ ତାକୁ ଆଗେ ଗୋଡି ଫୋଡି ଅଛି କି ନାଇ ତାକୁ ବାଛିଦବା ବୁଝିଲ। ବାଛିକି ତାପରେ ହଉଛି ତାକୁ ଭାଜିଦବା ଭାଜିିକି ତାକୁ ଚୁରିକି ତାର ତା ଚୋପା ଟା ପୁରା ପରିଷ୍କାର କରି ଛଡେଇ ଦବା। ଛଡେଇକି ତାକୁ ପୁରା ଗ୍ରାଇଣ୍ଡରରେ ହଉ କିମ୍ବା ଶିଳରେ ହଉ ତାକୁ ପୁରା ଉଁ ପ୍ଲେନ କରିକି ଚୁନା ଭଳିଆ ପୁରା ଉ ତାକୁ ପ୍ଲେନ କରିକି ଚୁରି ଦବ। ଚୁରି କି ତାପରେ ପରିବା ସବୁ ପ୍ରକାର ତମେ ଉଁ-ଉ-ଉ ବୋଇତାଳୁ, ଆଳୁ, ବାଇଗଣ ପୁରା ଚୁନ୍ ଚୁନ୍ କରିକି କାଟିକି ଉତାକୁ ପରିବା ଟାକୁ ଆଗେ ଉଁ ବସେଇଦବା ତେଲ ଅଳ୍ପ ଟିକେ ପକେଇକି ତାକୁ ବସେଇଦବା ପରିବା ଟା ପୁରା ସିଝି ସାରିଲେ ଆଉ ହଉଛି ତାପରେ କଣ କଲେ ଶାଗ ଟା ଯୋଉ କାଟିକି ରଖିଥିବା। ଶାଗ ଟାକୁ ପକେଇଦବା ଇ-ଇ-ଇ ମିଶାମିଶି ଶାଗ ହେଲେ ବି ଚଳିବ। ଅ ସୁଜୁନା ଶାଗ ଅ-ଅ ଆଉ ଅନ୍ୟ ପ୍ରକାର ସବୁ ଶାଗ ମିଶା ତାକୁ ପକେଇକି ଚୁନ୍ ଚୁନ୍ କରିକି କାଟିକି ତାପରେ ପକେଇବା। ଶାଗଟା ସିଝି ଆସିଲା ବେଳକୁ ଉଁ ଯୋଉ ବିରି ଗୁଣ୍ଡଟା ରଖିଥିବା ତାକୁ କଣ କରିବା ନା ପକେଇଦବା। ପକେଇ ଦେଇକି ତାକୁ ଉ ଯେତେବେଳେ ଶୁଖିଲା ଶୁଖିଲା ହେଇଯିବ ହଁ ଯଉ ଆମର କ୍ଷୀର ଅଛି। କଞ୍ଚା କ୍ଷୀର ତାକୁ କ୍ଷୀର ଅ-ଅ ଅଧତାଟିଏ ଖଣ୍ଡେ ହଉ ଯେତିକି ତମ ଅନୁସାରେ କି ଖାଇବ ପାଣିଆ ପାଣିଆ କରିବ କି ଶୁଖିଲା ଶୁଖିଲା କରିବ ସେଇ ଅନୁସାରେ ଟିକେ କ୍ଷୀର ଢାଳିଦବ। କ୍ଷୀର ଢାଳିିଲା ପରେ ତାକୁ ଘାଣ୍ଟିକି ତା ହୁଁ ଥାଳି ରେ ଢାଳିଦବା ଢାଳିକି ତାପରେ ରସ୍ ଉଁ ଛେଚିକି ରଖିଥିବ ତାପରେ ଏଠି କଢେଇ ବସେ ଇ କି ତାପରେ ତେଲ ପକେଇବ ତାପରେ ଫୁଟଣ ପକେଇବା ଲଙ୍କା ପକେଇବ ପକେଇକି ତାପରେ ଶାଗଟା କୁ ବାହାର କରି ରଖିଥିବ ତାକୁ ଫୁଟେଇଦବା ଫୁଟେଇ ଦେଲେ ସେ ସେଇ ଶାଗ ଟା ଜଉ ଭାରି ଭଲ ଲାଗେ। ମୁଗ ପିଠା କରି ଜାଣିଛ ନା କାକରା
ମୁ ଜାଣିିନି।
ମୁଗ କାକରା ଟା ମୁଁ ଷ୍ଟି ଲାଗିବ କିନ୍ତୁ ଟିକେ ପରିଶ୍ରମ।
ନାଇଁ ମୁଁ ଶାଗରେ ବି ଏମିତି କ୍ଷୀର ଦେଇକି କରନ୍ତି ମୁଁ ଆଜି ନୂଆ ଶୁଣୁଛି ମୁଁ ବି ଏରା ଜାଣିନଥିଲି। ଆଉ ଏରା ମୁଁ କାଲି ଆଡୁ ଦେ ଟ୍ରାଏଲ୍ କରି କରାଇବେ ଆଉ କଣ ତୁମେ ସବୁ ଜାଣିଛ ରୋଷେଇ ଭଲ
ମୁଗରେ ଗୋଟେ କାକରା ମୁଗଟା କଣ କହିଲ କଞ୍ଚା ମୁଗକୁ ଚୁରି ଦବା ଚୁ ରିିକି ତାକୁ ପୁରା ଶୁଖେଇଦବା। ଶୁଖେଇ ଦେଇକି ଉଁ ଉଁ ସେଇ ମୁଗ ଯାଇ ଟାକୁ କଞ୍ଚା ମୁଗ ଯାଇ ଟାକୁ ତାର ଗ୍ରାଇଣ୍ଡିଙ୍ଗ କରିଦବା କରିଦେଇକି ପୁରା ଗୁଣ୍ଡ ହେଇଯିବ ଗୁଣ୍ଡ ହେଇଗଲା ଆମର ତାକୁ ହଉଛି ଯେମିତି ଆମେ ଚୁନା ଜନ୍ତୁଛନ୍ତି ସେମିତି ଆଁ ଯ ପାଣି ଦେଇକି ତାକୁ ଗୁଡ ଦେଇକି ତାକୁ ଜନ୍ତିବା। ତାପରେ ଆମର ଯୋଉ ଛେନା ପୁର ହଉ ନଡିଆ ପୁର ହଉ ସବୁ ରଖିଥିବା ଆଉ ସେଇ ପିଠାଟା ହଉଛି ଉଁ ପୁର ଦେଇକି ତାକୁ ଛାଣିବା ଦେଖିବ ସେ ଯୋଉ ପିଠାଟା ମାନେ ଭ ଭଲ ଟେଷ୍ଟି ଲାଗିବ ମାନେ ମୁଗର କାକରା ଚୁନାରେ ନୁହଁ ମୁଗରେ ସେ ପିଠାଟାର ବାସ୍ନା ଅଲଗା ଆଉ ତାର ଉ ମାନେ ଛାଣି ଖାଇବାଟା ଯୋଉ ଆମେ ସୁଜି କାକରା କରୁଛନ୍ତି ତାଠାରୁ ଏଇଟା ବହୁତ ଟେଷ୍ଟି ଲାଗିବ। ଆଉ ଗୋଟେ ଜନିଛନା ଯୋଉ ଆଉ କାକରା ପିଠା ଜଉ ମାନେ ମୁଁ କରିଛି ତ ଯୋଉ ପାଚିଲା କଦଳୀ ତମ ଘରେ ସବୁ ଆସୁଛି
ପୁଆ ଯଉରା ସେଇରା କି ପାଚିଲା କଦଳୀରେ ଯୋଉ କରନ୍ତି।
ନାଇଁ ନାଇଁ ନାଇଁ। ମାଲପୁଆ ନା ମାଲପୁଆ ତ ସେଟାରେ ହୁଏ ମାନେ କାକରା ପିଠା ସରି ମୁଁ ଯିଏ କଦଳୀରେ। କିଲୋ ଆମର ସେଦିନ ଆଣିଥିଲେି ମିଞ୍ଚେ ବାଛିଲା ଛୁଆ ଟିକେ ଖାଇଲେଣିି ସେ ପୁରା ସଡି ଯାଇଥିଲା ସେ ମୁଁ କଣ କଲି ନା ସୁଜି ଅଳ୍ପ କିଛି ଥିଲା ତାକୁ ସୁଜି କି ଜନ୍ତି ଦେଲି। ଜନ୍ତି ଦେଇକି ସୁଜି ଟାକୁ ବାହାର କରିଦେଲି ଗୁଜୁରାତି ଫୁଜୁରାତି ପକେଇକି ତାକୁ ସୁଜି ଟାକୁ ଜନ୍ତି ଦେଲି ଲୁଣ ଫୁଣ ପକେଇକି ଚିନି ପକେଇକି ତାପରେ ତାପରେ ହଉଛି ଉ-ତା ଥିଲା କଦଳୀ ସବୁ ସରି-ସଡିଯାଇଥିଲା, ତାକୁ ସବୁ ଧୋଇ ଧୁଆ ଦେଇକି ତାକୁ ଗୋଟା କଦଳୀ ସବୁ ଧୋଇଦେଲି ଧୋଇକି ତାକୁ ଛଡେଇଦେଲି, ଛଡେଇକି ଗୋଟେ କଦଳୀ ପତ୍ର କଦଳୀ ପତ୍ର ଗୋଟେ ତାକୁ ପାରିଦେଲି ପାରିକି ଟିକେ ଘିଅ ଟିକେ ମାରିଦେବେ ସେ ପତ୍ରରେ ସେଠି ତାପରେ ଯୋଉ ଉଁ ଖଳିଟା ଯେତେବେଳେ ଥଣ୍ଡା ହେଇଗଲା ତାପରେ ଯୋଉ ଯେତିକ କଦଳୀ ରଖିଥିଲି ଛଡିଲା କଦଳୀ ତା ଦେହରେ ସେ ଯୋଉ ସୁଜି ଯନ୍ତୁଣୀରେ ସବୁ ତାକୁ ଚକଟି ଦେଲି। ଚକୁଟି ଦେଲା ପରେ ତାପରେ ହଉଚି ଉଁ, ପିଠା ଗଢିନି ପୁରା ପ୍ଲେନ୍ କରିକି ଚକଟି ଦବ, ଚକଟିକି ପିଠା କରିବ, ପିଠା ତାପରେ ଯାହା ପୁରା ରଖିଥିବ ପୁର ଦେଇକି କରିବ, ସେ ଦେଖିବ ସିଏ ପିଠାଟା ଏତେ ବଢିଆ ଲାଗିବ ଆଉ କହିବାକୁ ନାହିଁ କରିକି ଥରେ ଦେଖ।
ଅଁ, ହଁ।
ହୁଁ
ଆ, ଆକ୍ଚୁଲି ମୁଁ ତ ଏତେ ମାନେ କଣ କହିଲ ରୋଷେଇ ରୋଷେଇ ଏତେ ମୁଁ କରେନି। ଆଉ ମାନେ ଭାବୁଚି ଏଥର ଟ୍ରାଏଲ୍ କରୁଚୁ, ମାନେ ଚେଷ୍ଟା କରିବି ଏବେ ଟିକିଏ ଭଲ ରୋଷେଇ କରିବା ପାଇଁ ଆଉ ଯୋଉ ପିଠା ପୁଠି ଉପରେ ମୁଁ ତ କେବେ କରେନି ମୁଁ ଯେମିତି ଏ ଯୋଉ ଆଇଁଷ ଉପରେ ସେଇରା ସ ସେମିତି ଟିକେ ରୋଷେଇ କରେ, ନହେଲେ ଏଇ ଯୋଉ ବନିରି କିି ଛତୁ ଫତୁ ଯଦି ଆସେ ଏଇ ଯୋଉ ପତ୍ର ପୋଡ଼ା ଆରିକା ସେମିତି କରନ୍ତି ବେଳେବେଳେ। ଆଉ ସେସବୁ ଜିନିଷ ତ ନହେଲେ କେତେବେଳେ କେମିତି କରେ, ଆଉ ତୋମେ ଏଇ ଯୋଉ ଛତୁ ପତ୍ର ପଡା ରାରା କଣ କେମିତି ସବୁ କରନ୍ତି ସେଇ ବି ସେରେ ଜାଣିଚ ନା ମାନେ କେବେ କରିଚ ନା କରିନ? ଯୋଉ ପତ୍ର ଦେଇକି ଯେମିତି ଶାଳୁଆ ପତ୍ରରେ ଚୁଲିରେ ସବୁ ପୋଡ଼ନ୍ତି ସୋରିଷ ମସଲା ହେରିକା ଦେଇକି କଞ୍ଚା ମାନେ ତେଲରେ ଜାଣିଚ। ହଁ ହଁ ସେଇଟା ନା ଆକ୍ଚୁଲି ମୁଁ ତ ଥରେ ଦେଖିନି, ମୋ ବୋଉ ଥରେ କରୁଥିଲା ମୁଁ ହେଲା ଆମ ଘର ଆଗରେ ଜଣଙ୍କର ଗୋଟେ ଶାଳୁଆ ଗଛ ଅଛି ସେଇଠୁ ମୋ ବୋଉ ଥରେ ଯାଇକି ସେଠୁ ପତ୍ର କେତେଟା ଆଣିକି ମାନେ କଞ୍ଚା ଯୋଉ ତ ମାନେ ସୋରଷ ମସଲା ଗୋଟେ ପେଷ୍ଟ କରିଥିଲା ଆଉ ସେଥିରେ ରସୁଣ ହେରିକା ବି ଦେଇଥିଲା, ରସୁଣ ହେରିକା ଦେଇକି ଅଦା ଫଦା ଦେଇକି ଗୋଟେ ସୋରଷ ମସଲା ପେଷ୍ଟ କରିକି ଆଉ ସେ ଯୋଉ ଛ ତୁ ଯୋଉରା ଆମର ଆଗେ ଭଜା ହୋଇକି ଥିବ ଯୋଉ ତେଲରେ ସଫା କରିକି ତାକୁ ପାଣିରେ ଧୋଇ ଦେଇକି, ତେଲରେ ଟିକି ଭାଜି ଦେଇଥିବ ହାଲକା ଖାଲି ହଳଦୀ ଗୁଣ୍ଡ ଟିକେ ଦେଇକି ଭାଜି ସାଇଲା ପରେ ସେ ସେଇଟା ଯୋଉ କଞ୍ଚା ଟିକେ ସୋରିଷ ତେଲ ଦବ। ସେ ପତ୍ର ରେ ଚାରି ଗୋଟେ ମାରିଦବ ଖଲି ଟାଇପ୍ ର କରିକି ପତ୍ର ଚାରିପଟେ ଟିକେ ସୋରି ତେଲ ଦେଇକି ତାପରେ ସେଇ ଯୋଉ ମସଲାରେ ବି ସୋରିଷ ତେଲ ଟିକେ ଗୋଳେଇଦବ, ସୋରିଷ ତେଲ ଦେଇ କି ଗରମ ମସଲା ଆମର ଯୋଉ ନର୍ମାଲି ଯୋଉ ଯୋଉ ମସରୁମ୍ ମସଲା ଯୋଉଟା ଥାଏ, ସେସବୁ ଜିନିଷ ଗୋଳେଇକି ଗୋଟେ ମାନେ ସେଇ ଛତୁ ଫତୁ ଆମର ଯୋଉ ପେଷ୍ଟ ଯୋଉଟା ହେଇଥିବ ସେରେ ଏକାବେଳେକେ ଗୋଳେଇକି ଗୋଟେ ପ ପତ୍ରରେ ଦେଇକି ଗୋଟେ ଯୋଉ କଦଳୀ ଯୋଉ ସରୁ ସରୁ ଯେଉଁ ପଟୁଆ ଟାଇପ୍ ର ଯେଉଁଟା କୁହନ୍ତିନି। ସେଇଟା ବାନ୍ଧି ଦେଇକି ମାନେ ସେ ଚୁଲି ରେ ଛାଡିଦବ ମାନେ ନହେଲେ ସେଠାରେ ଯୋଉ ରଡ ଲାଗିଥିବ। ନିଆଁ ଟାଇପ ରେ ଯୋଉ ରହିଥିଲା ସେଇ ସେଥିରେ ନହେଲେ ତାୱାରେ ବି ସେମିତି ବସେଇକି ଘୋଡ଼ାଇ ଦେଲେ ମାନେ ସେଇ ଘଣ୍ଟେ ଭିତରେ ସେଇଟା ହେଇଯିବ ଆଉ ସେଇଟା ବି ବହୁତ ତୁ ମାନେ ଭଲ ବାସ୍ନା ଆସେ ଗୋଟେ ଶାଳୁଆ ପତ୍ରର ସ୍ମେଲ୍ ଆସେ ନହେଲେ ଆଉ ଜଣେ ଜଣେ ମୁଁ ଦେଖିଛି ମାନେ ମୋ ମାମୁଁ ଘର ସାଇଡ଼ରେ ସେମାନେ କଦଳୀପତ୍ରରେ ବି କରନ୍ତି ଆଉ କେତେଜଣ ଶାଳୁଆ ପତ୍ରରେ କରନ୍ତି ଆଉ ମୁଁ ଥରେ ଗୋଟେ ହୋଟେଲରେ ଖାଇଥିଲି ସେ ବୋଇତାଳୁ ପତ୍ରରେ ବି କରିଥିଲେ। ମାନେ ବହୁତ କିନ୍ତୁ ବଢିଆ ଲାଗୁଥିଲା ଛତୁର ଏଇ ଯୋଉ ମାନେ ଆଉ ତମେ ଆଉ ଏମିତିଛି ଆଇଟମ୍ ଆଉ କଣ ଜାଣିଛ କି?
ଜାଣିଛି ମାନେ ମୁଁ ମୁଁ କିଛି ଗୋଟେ ଜିନିଷ ଯଦି ପରିବା କଟା ହେଇଥିବ ମୁଁ ସେ ପରିବା ଟାକୁ ବାଛିକି ମୁଁ ଦି ପେ ଆଇଟମ କରିଦେବି କି ଦି ପରିବା ତିନିଟା କରିଦେବି ମାନେ ଯୋଉଡା ମାନେ ନଷ୍ଟ ହେଇଯାଇଛି ହବନି ଯୋଉ କହିବେ ହେଇ ପାରିବନି ଇ ଜିନିଷ କିଛି ଦରକାର। ଯୋଉ କଲରା ଗୋଟେ ଜିନିଷ ଆମେ କିଣିି ଆଣୁଛି ସେ କଲରା ଟା ପା ପାଚି ଯାଇଥିବ ପୁରା ସଢ଼ୀ ଯାଇଥିବ ସେୟା କଣ ଫୋପଡ଼ିବା ଦଉଛନ୍ତି ସବୁ ଗୋରୁ ହାଡିରେ ଗାଈ ଦେଇ ଦଉଛନ୍ତିା ଫା କିନ୍ତୁ ମୁଁ ଫେପାଡେନି ସେ କଲରା ଟା। ଏତେ ପାଚି ଯାଇଥିବ ସେଇଟା କଣ କରିବି ନା କଲରାଟାକୁ ଗ୍ରାଇଣ୍ଡିଙ୍ଗ କରିଦେବି କଲରାଟାକୁ ପୁରା ସଫା କରିକି ପୁରା ଛାଞ୍ଚି ଛଞ୍ଚାକି ତାକୁ ପୁରା ଧୋଇଥାଇକି ଆଉ ଗ୍ରାଇଣ୍ଡିଙ୍ଗ କରିଦେଇକି ସେଥିରେ ଗ୍ରାଇଣ୍ଡିଙ୍ଗ କ ତାେ ଶିଳରେ ମୁଁ ବାଟିଦିଏ। ହଁ ସେ ଅରୁଆ ଚାଉଳ ଦିଟା ସେଥିରେ ପକାହୁଏ ଅରୁଆ ଚାଉଳ ଦି ତା ଦେହରେ ପକେଇଲେ ସେଟା ଟିକେ ଉ ମାନେ ଟାଣ ହବ ଅରୁଆ ଚାଉଳ ଦିଟା ଲଙ୍କା ରସୁଣ ଅରୁଆ ଚାଉଳ ଜିରା ସେଇ ଯୋଉ ପାଚିଲା କଦ ଯୋଉ କଲରାକୁ ତାକୁ ବାଟି ବାଟିଦବି ବାଟିକି ତାକୁ ବରା ଭଳିଆ ଯୋଉ ବରା କରିଦେବି ତା ଟିକେ ହଉଛି ଲଙ୍କା କଞ୍ଚା ଲଙ୍କା ପିଆଜ ଚୁନ ଚୁନ କରିକି କାଟିଦବ କାଟିକି ତାକୁ କ ହୁଁ। ବରା ଦେଖିବାକୁ କରିଦବ କ ସେ ସବୁ ଯାଙ୍କ ଖାଲି ପେଟରେ ତ ଖାଇଦିଏ ଆଉ। ଏତେ ସୁନ୍ଦର ଲାଗୁଛି ତ ପାଚିଲା କଲରା ବୋଲି ତମେ ଜାଣିପାରିବନି।
କଲରା ଯୋଉଟା କର ସେ ମଞ୍ଜି ଟା ବାହାର କରିକି କର ନା ସେ ମଞ୍ଜି
ନା ନା ମଞ୍ଜିରେ ବାହାର ଫୋପାଡ଼ି ଦବ। ମଞ୍ଜି ଟାକୁ ବାହାର କରି ଫୋପାଡ଼ି ଦେବ। ସେଇ ସେଇ କଲରାଟାକୁ ଖାଲି ଥରେ ଆମ ପାଚି ଯାଇଛି ଯୋଉ କଲରା ନଷ୍ଟ ହେଇଯାଉ ତା ଫୋପାଡି ଦେବି। ସେଗୁଡା ବି ତମେ ତରକାରୀ କରି ଭାଜିକି ତାକୁ ବରା କରିକି ଖାଇପାରିବ। କରୁଛନ୍ତି କଲରା ଭୂଜା କରୁଛନ୍ତି। କଲରା ବି ତରକାରୀ ହେଇପାରିବ ବୁଝିଲ କି କଲରାକୁୁ ସେ ଆମେ ଯୋଉ ଯେମିତି ଆଳୁ ଧର ଚୁନା ଚୁନା କରି କାଟୁଛନ୍ତି ସେମିତି କଲରା ଟାକୁ ଚୂନା ଚୂନା କରି ମତଲବ। ଆଳୁ ଯେମିତି ଗରମ ମସଲା ପିଆଜ ରସୁଣ ଆଉ ଯେମିତି ସବୁ ମସଲା ଯେମିତି ପକେଇକି ଯେମ ଯେମିତି କହିଲ ଛତୁ ତରକାରୀ ଏନି ସେମିତି ଯେମିତି କହିଲ ସେମିତି ଛତୁ ତରକାରୀ ଯେମିତି ମାନେ ମାଛ ମାଂସ ତରକାରୀ କରୁଛନ୍ତି ସେମିତି କି କଲର ଟାକୁ ବି। ରହୁଛି ଉଁ। ତରକାରୀ କରିପାରିବ।
ଅ ହଉ ଆଉ ହଉ ତାହେଲେ ମୁଁ ଏବେ ରଖୁଛି ତମକୁ ଫ୍ରି ହେଲେ କେତେବେଳେ କଲ୍ କରିବି ଆଉ।
ହଉ ହଉ।